ହ୍ୟାଲୋ ନମସ୍କାର। । ହଁ ମୁଁ ବସିଛି ଆଉ ଆପଣ?
ମୁଁ ଶୋଇଛି। ଶୋଇବାକୁ ଟିକେ ମତେ ଟିକେ ଶୋଇବା ଫିଡିଆ ଲୋକଟା ତ। ଖାଇସାରିଲା ପରେ ଯାହାହେଲେ ଟିକେ ବି ଶ୍ରାମ ନେଲେ ଭଲ ଲାଗିବ ଦେହଟା। ସେଇଥିପାଇଁ ମୁଁ ଟିକେ ଶୋଇ ପଡ଼ିଥିଲି। ତାପରେ ଆଉ ଏମିତି କୋଉ ତୀର୍ଥ ଜାଗା ଅଛି ଯେମତିଆ ଯୋଉ ଆପଣଙ୍କୁ ଭଲ ଲାଗେ ବୁଲା ବୁଲି କରିଆକୁ?
ଆପଣଙ୍କ ଘର ପାଖ ଆଖ କିଛି
ହଁ ଘର ଆଖ ପାଖ। ଘର ଆଖପାଖରେ ଘର ଆଖ୍ ଘର ପାଖରେ ଗୋଟେ ମୋବଡ ମନ୍ଦିର ହେଇଛି ଜଗନ୍ନାଥ ମନ୍ଦିର ଆମର। ଏବେ ତ ଆଉ ବାକି ପୁରୀ ତୀର୍ଥ ଜାଗା କହିଲେ, ପୁରୀ ତ ମୁଁ ବହୁତ ଥର ଯାଇଛି। କୋଡ଼ିଏ ଥର ତିରିଶ ଥର ଭଳିଆ ଯାଇଛି।
ଭଗବାନେ, ଭଗବାନଙ୍କ କୃପା ଆପଣଙ୍କ ଉପରେ ଅଛି। ମୁଁ ଗୋଟେ ଥର ବି ଦେଖିନି।
ଉଁ। ଅ ହେଇଯିବ କିଛି ନାହିଁ ସେ କାଳିଆର ଡୋରି ଲାଗିଲା ସମସ୍ତେ ଆରାମ ସେ
ଡୋରି କଣ ଜଣଙ୍କୁ ତିରିଶ ଥର ଲଗେଇ ଦଉଛନ୍ତି। ଆଉ ଜଣଙ୍କୁ ଜମା ଲଗଉନାହାନ୍ତି କି?
ଆପଣଙ୍କ ଭଏସ କଟୁଛି।
ନେଟୱର୍କ ପ୍ରୋବ୍ଲେମ ରହୁଛି ଟିକେ। ଆଉ ଆ ମତେ ଆଉ ସବୁ ମନ୍ଦିର ମତେ ଯିବାକୁ ଭଲ ଲାଗେ ସାରଜିବାକୁ ଭଲ ଲାଗେ। ଶୁଭୁଛି? ମୁଁ କହିଲି ମତେ ସବୁ ମନ୍ଦିର ମନ୍ଦିର ସବୁଆଡେ ଯିବାକୁ ଭଲ ଲାଗେ କିନ୍ତୁ ଟିକେ ଏକୁଟିଆ ଏକାନ୍ତରେ ଯିବାକୁ ଭଲ ଲାଗେ ଯେମତି ବେଶୀ ଲୋକ ଯାଇନଥିବେ।
ଆଚ୍ଛା ଆଚ୍ଛା ହଁ ସେମିତି ଭଲ ଲାଗେ ବେଳେ ବେଳେ ନିଜକୁ ବି ସମୟ ଦବା ଭଲ ଲାଗେ। ନିଜ ଏକ ବୁଲିବାକୁ ଭଲ ଲାଗେ। ମତେ ବି ସେମିତି ଭଲ ଲାଗେ।
ମତେ ମାନେ ଦୁଇ ଜଣ ରୁ ହଁ କୁହନ୍ତୁ।
ଆପଣ କଣ ଖାଇବା ଭଲ ବନାନ୍ତି?
ମୁଁ ସତ କହିବାକୁ ଗଲେ ମୁଁ ସବୁ ତାକୁ ମାନେ ରୋଷେଇ ଭଲ ବନାଏ। ଆଉ ସବୁ ଜିନିଷ ମତେ ଖାଇବାକୁ ଭଲ ଲାଗେ କିନ୍ତୁ ଯେମତି ଅ ଖଡ଼ା ଜାତୀୟ ଜିନିଷ ଟିକେ ମତେ ବେଶି ଭଲ ଲାଗେନି ଖାଇବାକୁ। ଡାଙ୍ଗ ଜାତୀୟ ଯେତେକ ଜିନିଷ ସେଇଟା ଟିକେ ଭଲ ଲାଗେନି ଖାଇବାକୁ। ଆଉ ଆଉ ସବୁ ଜିନିଷ ସବୁ ଡାଲି ବି ମତେ ଖାଇବାକୁ ଭଲ ଲାଗେ। ବେଶୀ ଟିକେ କୋଳଥ ଡାଲି ଏ ଶୀତ ଦିନରେ ନହେଲେ ବର୍ଷା ଦିନେ ଗରମ ଗରମ ହେଇଥିବ ଟିକେ ଖାଇବାକୁ ଭଲ ଲାଗେ।
ହୁଁ କୋଳଥ ଡାଲି ମତେ ବି ଭଲ ଲାଗେ ଖାଇବାକୁ।
ମୁଁ ଯାହା ବନାଏ ସମସ୍ତେ ଭଲ ପାଆନ୍ତି ବ ହଁ ଭଲ କରିଛୁ ବୋଲି ମୋତେ। ରୋଷେଇ କରିବାକୁ ମତେ ବେଶୀ ଭଲ ଲାଗେ। କିନ୍ତୁ ଯେତେବେଳେ ମାନେ ଝିଅ ବେଳେ ମୁଁ ବେଶୀ ରୋଷେଇ କରିନଥିଲି। ଥିଲି ସବୁ କିନ୍ତୁ ମତେ ଇନ୍ତ୍ରେଷ୍ଟ ଥିଲା। ଆ ସେତେବେଳେ ପରିବାରରେ ଟିକେ ଆ ମାନେ ହ ଚଳ ପ୍ରଚଳ ଟିକେ କମ ଥିଲା। ସେଥିଯୋଗୁଁ କିଛି ବନେଇ ହେଉନଥିଲା କିନ୍ତୁ ଏବେ ଏବେ ସବୁ କରିହଉଛି।
ଆଚ୍ଛା ତ। ଯେମିତି କି କୋଉ ଜିନିଷ ଟା ଆପଣ ଭଲ ବେଶୀ ବନେଇ ପାରନ୍ତି।
ଆପଣଙ୍କୁ କଉ ଜିନିଷ ଭଲ ଲାଗେ ମୋତେ କୁହନ୍ତୁ ମୁଁ ସେଇ ଜିନିଷଟା ବନେଇ। କେମିତି ବନଉଛି ମୁଁ ପ୍ରଣାଳୀ ବତେଇଦେବି ଆପଣ ଘରେ ବନେଇବେ।
ମତେ ବିରିୟାନୀ ଖାଇବାକୁ ଭଲ ଲାଗେ।
ଯଉଟା ଆପଣ କହିଲେ ମୋତେ ଜମା ବି ବନେଇ ଆସେନି।
ଏ ତାକୁ ଛାଡ଼ିଲେ ବାକି ମତେ ଅ।
ପ୍ରକୃତ କଥା ହେଲା ବିରିୟାନୀ ମତେ ଖାଇବାକୁ ଭଲ ଲା ବିରିୟାନୀ ମତେ ଖାଇବାକୁ ଭଲ ଲାଗେନି। ସେଥି ଯୋଗୁ ମତେ ବନେଇବାକୁ ଭଲ ଲାଗେନି ମୁଁ ଜାଣିଛି ବିରିୟାନୀ ବନେଇବା ଜାଣିଛି। ସେ ଚାଉଳ ଏଇଟି ପରସେଣ୍ଟ କି ସେଭେଣ୍ଟି ପରସେଣ୍ଟେଜ ସିଝେ ଯୋଉ ସିଝେଇବ ତାପରେ ଚିକେନ୍ ଫିକେନ୍ କଷିବ। ସବୁ ପ୍ରକାର ବିନି ବିରିୟାନୀ ହବ ଭେଜ ବିରିୟାନୀ, ନନ ଭେଜ ବିରିୟାନୀ, ମଟନ ବିରିୟାନୀ ଚି ଚିକେନ ବିରିୟାନୀ ସବୁ। ବିରିୟାନୀ ଆସିଛି କିନ୍ତୁ ମତେ ବିରିୟାନୀ କାହିଁ ଖାଇବାକୁ ଭଲ ଲାଗେନି। ମୁଁ ଭାବେ ବିରିୟାନୀ କାହିଁ ଖାଇବି ତା ସହିତ ବି ଯୋଉ ଭାତ ସହିତ ଚିକେନ ଝୋଳ ଖାଇଲେ ମୋତେ ଅଧିକ ଟେଷ୍ଟ ଲାଗେ ଆଉ। ଆ ଛତୁ ତରକାରୀ ଛତୁରେ ଆ ହୁଁ। ଛତୁ କୋଉ ଛତୁ ବେଶୀ ଖାଇବାକୁ ଭଲ ଲାଗେ?
ଛତୁରେ ଆ ଯେମିତି କିି। ଯୋଉ ସୋରିଷ ମସଲା ଦିଆହେଇକି ସେଇଟା ଭଲ ଲାଗେ। ଆଉ ଛତୁ ଚିଲି ବି ଭଲ ଲାଗେ। ଉଁ ସବୁ ଟାଇପ ର ଭଲ ଲାଗେ ଛତୁରେ।
ଏବେ ସମସ୍ତେ ଚିଲି ଖାଇବାକୁ ବହୁତ ଭଲ ପାଉଛନ୍ତି ଯେମିତି ତେଲ ଛଣାଛଣା ଜିନିଷ। ମତେ ଟିକେ ଚିଲିର ଯେତେକ ଆଇଟମ କାହିଁକି ମତେ ଭଲ ଲାଗେନି ଖାଇବାକୁ ସେ ବହୁ ତ ଯୋଉ ତାଁ ତାର ପଡିଥିବା ତେଲରେ ଯୋଉ ଛଣା ହେଇଥିବ। ତା ସହିତ ବିଭିନ୍ନ ପ୍ରକାର ସସ ଫସ ପଡିଥାଏ ମତେ। ସେ ଜିନିଷ ଟା କାହିଁ ଭଲ ଲାଗେନି ସେମିତି ଖାଲି ଛାଣିକି ଖାଇଦେଲେ ମତେ ଭଲ ଲାଗେ। ତ ସେ ଚିଲି ଏତେ ଭଲ ଲାଗେନି ଆଉ।
ତ୍ର ମୁଁ ବୁଝିପାଈଲିି କି ଆପଣଙ୍କୁ ଯେମିତି କିି ଅ ଟିକେ ବେଶୀ ଦେଶୀ ଖାଇବା ଟିକେ ଭଲ ଲାଗେ ଖାଇବାକୁ।
ହଁ ଏଇ ବର୍ଷା ଦିନ ହେଇଥିବ ନା ଯେତେବେଳେ ଆମେ। ଏଁ ଗାଧେଇବାକୁ ଯାଉ। ଆଗେ କଣ ନା ତ ଅଁ ବହୁତ ବାଟ ଟିକେ ଆମେ ଗାଧେଇବାକୁ ଯାଉ ବାଟରେ ମାନେ ଆମର ପୁରା। ପରିଷ୍କାର ଜାଗା ଅ ପୁରା ମାନେ ଯଦି ଟାଙ୍ଗରା ଭୁଇଁ କହନ୍ତି ଆମର ସେମିତିଆ ଜାଗା। ଖାଲି ବର୍ଷା ଦିନେ ଯାହା ଅଁ ଗଛ ହେଇଥିବ ବାଟ ଯାକ ଗଲା ବେଳେ କି ଯୋଉ ଛୋଟ ଛୋ ଗୋଟେ ବାଲି ଛତୁ ହୁଏ ମାନେ ଏତେ ମଜା ଲାଗେ। ଗଲାବେଳେ ତୋଳି ତୋଳିକା ତୋଳି ତୋଳିକା ଯିବ ସେଇ ଛତୁ ଆଣିକି ତା ସହିତ ଟିକେ ଜଷ୍ଟ। ପ ତେଲ ପକେଇକି ଯେମିତି। କସ ଚୁଲିରେ ଏମିତି କହନ୍ତି ଯୋଉ ଛୋଟ ଚାମଚ ଭଳିଆ ସେଥିରେ। ଖାଲି ନିଆଁରେ ଦେଖେଇଦବ ମାନେ ଏମିତି ବାସ୍ନା ଦିଏ ସେତେବେଳେ। ପୁରା ଘର ପୁରା ମହକେଇ ଦିଏ ଏତେ ସୁନ୍ଦର ବାସ୍ନା ଦିଏ। କିନ୍ତୁ ଏବେ ସେଇ ଛତୁ ଖାଇବ ମାନେ ସେ ଛତୁର ବାସ୍ନା ବୋଲି କିଛି ନାହିଁ। ସବୁମାନେ ଏମିତି ଯୋଉ ରାସାୟନିକ ସାର ଯଉ। ପଡୁଛି ବିଲ ବାଡି ମାନଙ୍କରେ ହୁଁ ଆ ଆମେ ଏବେ ଛତୁ ତିଆରି କରୁଛି। ହଁ ଛତୁ ଆମେ ଏବେ ତିଆରି କରୁଛେ କିନ୍ତୁ ଆଗେ କଣ ଆମର ପାଳ ମାନ ରେ ଏ ମନକୁ ଛତୁ ଫୁଟିଥିବ ଯୋଉ ବାଡିରେ ଯୋଉ ପାଳ ପଚି ଯାଇଥିବ। ସେଥିରେ ଯୋଉ ଛତୁ ହେଇ ଥିବା ଏଇନା ଆମେ ଛତୁ ଚାଷ କରିକ ଖାଉଛେ ତାର ବାସ୍ନା ବୋଲି ଆଉ କିଛି ନାହିଁ। ଅଛି କି?
ନା।
କିନ୍ତୁ ଆଗେ ଆଗେ ଯୋଉ ଛତୁ ରେ ଅର୍ଗ ଯେମିତି କହନ୍ତି ନିରଳା ଛତୁ ଯୋଉ ସୁନ୍ଦର ଲାଗେ ସେ ଛତୁ ଖାଇବାକୁ ଆଉ ସେ ଜିନିଷ ମାନେ ଆଗ ଜିନିଷ ଆଉ କିଛି ମିଳୁନି ଖାଇବାକୁ। ଆମ ଜେଜେବାପା ଜେଜେମା ଯେମତି ବିଭିନ୍ନ ପ୍ରକାର ବଣ ର ଯଦି କହନ୍ତି ଯେମିତି କଣ ହ ଟୋଲଙ୍ଗ ଗୋଟେ ଥାଏ। ସେଇରା ଆମେ ଖାଉ ସେ ଏ କେନ୍ଦୁ ଖାଉ ମାନେ ବିଭିନ୍ନ ପ୍ରକାର ଜିନିଷ କହନ୍ତି। ଯୋଉ ଜିନିଷ ଟା ଆମେ କେବେ ଜାଣିନୁ ଖାଇବାକୁ। ମାନେ ସେ ଏମିତି ସେ ଜିନିଷ ସବୁ ଖାଇକି ତାଙ୍କର ମାନେ ସେମାନେ କେତେ ହୃଷ୍ଟ ପୃଷ୍ଟ ଲୋକ ଥିଲେ। ଦେ ଏ ବଳିଷ୍ଠ ଲୋକ ଥିଲେ ଆମେ ସବୁ ଆଇ ଷ୍ଟମ ଯେମତି ଖାଉଛେ ତେଲରେ ଛାଣିକି ଯ ଜଙ୍କ ଫୁଡ ଫାଷ୍ଟ ଫୁଡ ଏଗା ସବୁ ଆମେ ଖାଇକି
ହଁ ତ ସେଗୁଡା ଖାଇଲେ ସ୍ୱାସ୍ଥ୍ୟ ଖରାପ ହବ ହଁ। ଆଉ କଣ କୁହନ୍ତୁ ତାହେଲେ ଆପଣଙ୍କୁ ବିରିୟାନୀ ଭଲ ଲାଗେ ନା? ଛତୁ ଆଉ ଛିଲି ଭଲ ଲାଗେ ନା ତା ଛତୁ ବେସର ଭଲ ଲାଗେ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ଆପଣଙ୍କୁ ଭୟସ ଆସୁନଥିଲା। ନେଟୱାର୍କ ଇସ୍ୟୁ ହଉଛି କି ସେଠି?
ହ୍ୟାଲୋ।
ହଁ ହ୍ୟାଲୋ କୁହନ୍ତୁ।
ହ୍ୟାଲୋ।
ହଁ ହ୍ୟାଲୋ ଭୟେସ ଆସୁ
ହ୍ୟାଲୋ ଆପଣ ଶୁଣିପାରୁଛନ୍ତି?
ହଁ ହଁ ମୁଁ ଅଛି ଶୁଣୁଛି। ଭଏସ ଆସୁନି ମୋର?